ହୁଁ ହ୍ୟାଲୋ କୁହ?
କଣ କରୁଛନ୍ତି?
ହଁ ଖାଇବି ଏଇ ଚା, ଚୁଡା ଖାଇକି ଟିକେ ବସିଛି ଆଉ।
କଣ ଖାଇଛନ୍ତି?
ଏଇ ଚାହା ଚୁଡ଼ା।
ଓ ହୋ ଆଉ। ଜଳଖିଆ ଖାଉନାହାନ୍ତି ନା ନାଇଁ ଖାଲି ଏଇଗୁଡ଼ା ଖାଆନ୍ତି?
ଆଜ୍ଞା।
ଜଳଖିଆ ଖାଉ ନାହାନ୍ତି?
ନାଇଁ ନାଇଁ ମୁଁ ଜଳିଖିଆ ଖାଏନି।
ଦେହ ପାଇଁ ଖରାପ।
ଜଳିଖିଆ ଟା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ।
କେମିତି ହଉଛି ଆମେ ଜଳଖିଆ ଖାଇବା।
ଆ ଏଇ ଯୋଉ ତେଲ କେମିକାଲ ତେଲରେ ତିଆରି କରୁଛନ୍ତି ନା? କେମିକାଲ ତେଲରେ ତିଆରି କଲେ ଆଜିକାଲି ଯୋଉ ରୋଗ ସବୁ ହଉଛି। ଏଇ ଏଇଟି ଖାଇବା ଜିନିଷ କୁ ରୋଗ ହଉଛି ନା ଆଉ। ଏଇ ଯୋଉ ଆଜିକାଲି ଯୋଉ ତେଲ ସବୁ ବାଜେ ବାଜେ ତେଲ ଗୁଡାକ ଖାଉଛନ୍ତି ସାଧାରଣତଃ ତେଲ ଗୁଡାକ ଲଗଉ ଆପଣ ଲଗେଇଲେ ଜାଣିବେ ଯାହାଫଳ କି ଦିଅ ଚିଟାଳିଆ ନାଗୁଛି ମୁଣ୍ଡରେ ନଗେଇଲେ ଅଠାଳିଆ ହଉଛି। ମାନେ ଯେମିତି ଜଡା ତେଲ ଭଳିଆ ଅଠା ହେଇଯାଉଛି। ଆଉ ସେଇ ତେଲରୁ ଆମେ ଜାଣୁଛୁ ତାର ତେଲର ବାସ୍ନା ବି ନାହିଁ। ଆଉ ସିଏ ଯୋଉ ତେଲରେ କଣ କରୁଛନ୍ତି ଆମେ ଜାଣି ସାରିଲୁଣି ଯେ ଖାଇବା ।
ଆଉ ସେଥିପାଇଁ ଆପଣ ଖାଉନା
ହଁ ସେଇଥିପାଇଁ ମୁଁ ସେଗୁଡା ନ ଖାଇକି ରୁଟି ଖାଉଛି। ଏ ଚୁଡ଼ା ଖାଉଛି। ଆଉ ନାଲି ଚା ଚା ଟିକେ ଖାଇଦଏ।
ଅମୁଲ ଚା ହେରିକା ପିଅନ୍ତିନି ଅମୁଲ ଚା ପିଅନ୍ତିନି?
ନାଇଁ ଅମୁଲ ଚା ଟା ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହଁ। ମୁଲ କଣ କ୍ଷୀର କଣ କ୍ଷୀର ଚାହା ଏଗୁଡା ସ୍ଵାସ୍ଥ୍ୟ ପକ୍ଷେ ଭଲ ନୁହଁ। କିନ୍ତୁ ନାଲି ଚାହା ପିଇବ ଅଦା ପକା ପକେଇବ, ଗୋଲମରିଚ ପକେଇବ, ତେଜପତ୍ର ପକେ କେଇବ କି ତା ଦେହରେ ଟିକେ ଲେମ୍ବୁ ଚି ଚୁପୁଡି ଦବ ସେ ଚାହା ଟା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ। ଆଉ ସେ ଅମୁଲ ଚାହା ହେଲା କି ଅଙ୍କ ଚା ହେଲା। ଏଇଗୁଡା ଖାଇବା ଟା ଠିକିନୁହଁ
ହଁ ହ
କଣ ନା ଆଉ ଗୋଟେ ଜିନିଷ ଉଁ ମୋ କହିବା କଥା ଉଁ ଗୋଟେ ପୁରାଣ ମୁଁ କହିବାକୁ ଭାବୁଛି।
କହୁନାହାନ୍ତି।
କାହିଁକିନା ଏ ସମୟରେ ଟିକେ ସନ୍ଧ୍ୟା ସମୟରେ ଏ ଜିନିଷ ଟା ଟିକେ ଆଲୋଚନା କ କଲେ ମନ ଟା ଫ୍ରୀ ଲାଗିବ।
କହୁନାହାନ୍ତି।
ଏଇ ଯଉ ଅଯୋଧ୍ୟାର ରାଜା ଦଶରଥ।
ଆଜ୍ଞା।
ତାଙ୍କର ପୁତ୍ର ସନ୍ତାନ ନଥିଲେ।
ଆଜ୍ଞା।
ସିଏ ଗୋଟେ ଯଜ୍ଞ କଲେ। ଯଜ୍ଞ ଅ ଅ ଅ କଲେ କାହିଁକି ନା ତାଙ୍କୁ ଗୁରୁଦେବ କହିଲେ ଯେ ପୁତ୍ର ସନ୍ତାନ ନାହିଁ ଯଦିଓ ଆପଣ ଗୋଟେ ଯଜ୍ଞ କରନ୍ତୁ ଯଜ୍ଞ କଲେ। ସେଥିରୁ ଚରୁ ଚରୁୁ ଅନ୍ନ ଯୋଉ ବାହାରିବ। ହେ ରାଣୀ କିି ଆପଣ ଖାଇବାକୁ ଦିଅନ୍ତୁ। ଖାଇବାକୁ ଦେଲେ ସେଇଥିରୁ ଯୋଉ ସନ୍ତାନ ହେବେ
ଆଜ୍ଞା।
ଆପଣଙ୍କର କୁଳ ଧର୍ମ ରକ୍ଷା କରିବେ। ରାଜା ଦଶରଥ ସେଇୟା ହିଁ କଲେ। ଯଜ୍ଞ କଲେ। ଯଜ୍ଞ କରିକି ଯଜ୍ଞରୁୁ ଯୋଉ ଚରୁ ବାହାରିଲା ସେ କୌଶଲ୍ୟା କୁ ଦେଲେ ଆଉ କୈକେୟୀ କି ଦେଲେ। ଆଉ ଜଣେ ରାଣୀ ତାଙ୍କର ରହିଗଲା ସୁମିତ୍ରା। ସେ ତାଙ୍କୁ ଦବାକୁ ନାହିଁ ତେଣୁ କୌଶଲ୍ୟା କିଛି ଚରୁ ସୁମିତ୍ରାକୁ ଦେଲେ। କୈକେୟୀ ମଧ୍ୟ କିଛି ଚରୁ ସୁମିତ୍ରାକୁ ଦେଲେ।
ଆଜ୍ଞା।
କୌଶଲ୍ୟାଙ୍କର ପୁତ୍ର ହେଲେ ରାମଚନ୍ଦ୍ର। କୈକେଇଙ୍କର ପୁତ୍ର ହେଲେ ଭରତ। ଆଜ୍ଞା ଏଇ ଯୋଉ ଦି ଜଣ। ଚଳୁ ଦେଲେ ସୁମିତ୍ରାକୁ ତାଙ୍କର ଦୁଇଟି ପୁତ୍ର। ଜଣେ ଲକ୍ଷ୍ମଣ ଆଉ ଜଣେ ଶତ୍ରୁଘ୍ନ।
ସେମାନେ ହେଲେ ସୁମିତ୍ରାଙ୍କ ପୁଅ।
ସିଏ ହେଲେ ସୁମିତ୍ରାଙ୍କ ପୁଅ। ଆଛା ଇଏ ହେଲେ କୌଶଲ୍ୟାଙ୍କର ପୁଅ ଯିଏ ରାମ। ତାଙ୍କର ଅନୁଗାମୀ ହେଲେ ଲକ୍ଷ୍ମଣ। ଯେହେତୁ କୌଶଲ୍ୟା ଆ ଦେଇଥିଲେ। ଉଁ ସୁମିତ୍ରାଙ୍କୁ ତେଣୁ ତାଙ୍କର ଅନୁଗାମୀ ହେଲେ ଲକ୍ଷ୍ମଣ ଭରତଙ୍କର ଅନୁ ଗାମୀ ହେଲେ ଶତୁଘ୍ନ। ଇଏ ଧୀରେ ଧୀରେ ଯେତେବେଳେ ଏମାନେ ପିଲା ବଡ଼ ହେଲେ ଆଜ୍ଞା ଇଏ ବି ରାମ ଚନ୍ଦ୍ର ଆଉ ଲକ୍ଷ୍ମଣ ଇଏ ରେ ୠଷି ବିଶ୍ଵାମିତ୍ରଙ୍କ ପାଖରେ ଧନୁର୍ବିଦ୍ୟା ଶିକ୍ଷା ଲାଭ କଲେ।
ଆଜ୍ଞା।
ସିଏ ସେଇଠାରେ ରହିକି ଧନୁର୍ବିଦ୍ୟା ଶିଖିଲେ। ଶିଖିବା ସମୟରେ କାଳ ସମୟ କ୍ରମେ ସମୟ ଅତିବାହିତ ହବା ସତ୍ୱେ ସେମାନେ ବଡ଼ ହେଲେ। ବଡ ହବା ଦ୍ଵାରା ବିଶ୍ଵାମିତ୍ର କୁ ମୁ ମୁନିଋଷିମାନେ ଯେଉଁ ସବୁ ଯଜ୍ଞ କରନ୍ତି ସେ ଯଜ୍ଞକୁ ଅସୁର ମାନେ ସବୁ ଭଗ୍ନ କରନ୍ତି ଯଜ୍ଞ କୁଣ୍ଡକୁ ୠଷିମାନଙ୍କୁ କରେଇ ଦିଅନ୍ତିନି ଭଗ୍ନ କରିଦିଅନ୍ତି। ରାକ୍ଷସ କୂଳ ବା ସେମାନେ ଭଲ ଚାହାଁନ୍ତିନି। ତେଣୁ ସେମାନେ ଭଗ୍ନ କରିଦିଅନ୍ତି। ବିଶ୍ୱାମିତ୍ର ଦେଖିଲେ ଏଇ ମାନଙ୍କୁ ଯୋଉ ମାନଙ୍କୁ ମୁଁ ଧନୁର୍ବିଦ୍ୟା ଶିକ୍ଷା ଦେଇଛି ସେମାନେ ପ୍ରକୃତରେ ବୀର ତାଙ୍କ ଦ୍ଵାରା ଏମାନେ ନିଧନ ହେଇପାରିବେ। ତେଣୁ ସିଏ ରାଜା ଦଶ ଦଶରଥଙ୍କୁ କହିଲେ ଯେ ରାମ ଲକ୍ଷ ଲଷ୍ମଣଙ୍କୁ ମୋ ସହିତ ପଠାଅ ସିଏ ଅସୁରମାନଙ୍କୁ ଦମନ କରିବେ ଇଏ ସେଉଠୁ କଣ କଲେ ଯେ ଯ ଯେହେ ତୁ ତାଙ୍କର ବଡପୁତ୍ର। ସିଏ ଅସୁର ମାନଙ୍କ କଥା ଶୁଣିଲାଠୁ ଟିକେ ମନରେ ସନ୍ଦେହ ଜା ଲାଗିଲା। ତେଣୁ ସିଏ ଏ ଦି ଜଣଙ୍କୁ ନ ଦେଇ ଭରତ ଶତୃଘନଙ୍କୁ ଦେଇଦେଲେ। ବିଶ୍ଵାମିତ୍ର ସେଇଠୁ ତାଙ୍କୁ ନେଇକି ଗଲେ। ନେଇକି ଯିବା ବା ଟେରେ ବିଶ୍ଵାମିତ୍ରଙ୍କ ମନରେ କାହିଁକି ଟିକେ ସନ୍ଦେହ ସୃଷ୍ଟି ହେଲା। ସିଏ ସେଇଠୁ ତାଙ୍କୁ କହିଲେ କହିଲେ ବାବୁ ଦେଖ ଏପଟେ ଗଲେ ଏ କମ୍ ସମୟ ଲାଗିବ। ଆଉ ଏପଟେ ଗ କମ୍ ସମୟ ଲାଗିବ କିନ୍ତୁ ଏପଟେ ରାକ୍ଷସଙ୍କ ସାମନ୍ନା ହବାକୁ ପଡିବ। ଆଉ ଏପଟେ ଗଲେ ବେଶୀ ବାଟ ପଡିବ ଯିବାକୁ ଆଉ ରାକ୍ଷସ ବାଟ ପରିଷ୍କାର ବାଟ। ଭରତ ଶତ୍ରୁଘନ କହିଲେ ନାଇଁ ଏପଟେ ବେଶୀ ବାଟ ହଉ ପଛେ ଆମେ ସେପଟେ ବୁଲିକି ଯିବା। ବିଶ୍ୱାମିତ୍ରଙ୍କର ସନ୍ଦେହଟା ଠିକ୍ ହେଇଗଲା। ବିଶ୍ଵାମିତ୍ର କହିଲେ ଦଶରଥ ରାଜା ମତେ ଠକିଦେଲେ। ସେଇ ଠାରୁ ରା ଆମ୍ ଙ୍କୁ କହିଲେ ଯେ ବାବୁ ଆଜି ଆଉ ଯିବାନି ଆସନ୍ତା କାଲି ପାଇଁକା ଯିବା ଆମେ ବର୍ତ୍ତମାନ ଏହି ଠାରୁ ଫେରି ଯିବା। ସିଏ ଫୁଣି ଫେରିଆସିଲେ ସେଠିକି। ଯାଇ ଦଶରଥଙ୍କ ପାଖରେ ପହଞ୍ଚିଲେ ଦଶରଥଙ୍କୁ କହିଲେ କହିଲ ତୁମେ ମୋ ସାଙ୍ଗରେ ବେଶୀ ବିଶ୍ୱାସଘାତକତା କଲ। ମୁଁ ତୁମକୁ ରାମ ଲକ୍ଷ୍ମଣଙ୍କୁ ମାଗିଥିଲି। ଭରତ ଶତ୍ରୁଘନ କୁ ନୁହେଁ। ତୁମେ ମୋ ତେ ଭରତ ଶତ୍ରୁଘନକୁ କଣ ପାଇଁ ଦେଲ? ସିଏ କ୍ରୋଧରେ ତାଙ୍କୁ ଅଭିଶାପ ଦବାକୁ ବସିଲେ। ସିଏ ସେଇଠୁ କହିଲେ ଯେ ଯଦି ତୁ ମତେ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ନ ଦଉ? ମୁଁ ତୋତେ ଭସ୍ମ କରିଦେବି। ଦଶରଥ ରାଜା ସେ କହିଲେ କହିଲେ ଆଜ୍ଞା ମୁଁ ଭୁଲ୍ କରିଚି। ମୋତେ କ୍ଷମା କର। ତାପରେ ରାମ ଲକ୍ଷ୍ମଣକୁ ଦେଲେ। ରାମ ଲକ୍ଷ୍ମଣକୁ ନେଇକି ସିଏ ଅଯୋଯ ଯୋଉ ରୋଷେଇ ବ ରାତ୍ ରାକ୍ଷାସଙ୍କୁ ଦମନ କରିବା ପାଇଁ ଗଲେ। ଯିବା ବାଟରେ ପୁଣି ଏ ଦିଇଜଣଙ୍କୁ ପରୀକ୍ଷା କଲେ। ଇଏ କହିଲେ ରାମ ଚନ୍ଦ୍ର କହିଲେ ଅସୁର ପଡନ୍ତୁ ପଛେ ଏଇପଟେରେ ଆମେ ଯିବା। ବିଶ୍ଵାମିତ୍ର ସିଓର ହେଇଗଲେ ଯେ ନାଇଁ ଇଏ ପ୍ର କୂତରେ ରାମଚନ୍ଦ୍ର। ସେଇଠୁ ଯୋଉଠି ଯାଇକି ପହଞ୍ଚିଲେ ସେଠି ପହଞ୍ଚିବା ମାତ୍ ଏଥିରେ ତାଡକା ର ଦୁଇ ପୁତ୍ର ଥିଲେ। ଜଣେ ସୁବାହୁ ଆଉ ଜଣେ ମାରିଚ। ସେ ଦି ଜଣ ଆସିକି ରାମଚନ୍ଦ୍ରଙ୍କୁ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଗଲେ। ରାମଚନ୍ଦ୍ର କଣ କଲେ? ସୁବାହକୁ ନିର୍ଦ୍ଧନ କରିଦେଲେ।
ଆଜ୍ଞା।
ଆଚ୍ଛା ତାପରେ ମାରିଚ ସାଙ୍ଗେ ଯୁଦ୍ଧ ହବା ସମୟରେ ମାଡିଚ କୁ ଅତ୍ୟନ୍ତ କିଛି ଦୂରକୁ ବହୁତ ଦୂରକୁ ଫିଙ୍ଗିଦେଲେ। ସିଏ ସେଇଠାରେ ପଡିକି ରହିଲା। କିଏ? ମାରିଚ। ମାରିଚ ପଡିକି ରହିଲା। ଇଏ ସେଇ ପଟେରେ ଅନ୍ତତଃ ଚାଲିକି ଗଲେ। ଯିବା ବାଟରେ ତାଡକା ପଇଲା। ତାଡକା ରାଗିଗଲା ଯେହେତୁ ତାଙ୍କ ପୁତ୍ରକୁ ସେ ମାରିଥିଲେ। ଏଇ ମାରିବା ସମୟରେ ତାଡଙ୍ଗା ଙ୍କ ସହିତ ଯୁଦ୍ଧ ହେଲା।